ହାଲୋ।
ଜୟ ଶ୍ରୀ ଜଗନ୍ନାଥ। ମୋ କଥା ଶୁଣିପାରୁଚନି?
ଆଜ୍ଞା ମୋ କଥା ଆପଣଙ୍କୁ ଶୁବୁଚି?
ଆଜ୍ଞା ଆଜ୍ଞା ଶୁବୁଛି ଜୟ ଶ୍ରୀ ଜଗନ୍ନାଥ। ନମସ୍କାର ନମସ୍କାର ଜୟ ଶ୍ରୀ ଜଗନ୍ନାଥ। କଣ କରୁଚନ୍?
ଏ ଏଇଠି ରୋଷେଇ ବାସ କରିକି ଆଉ ବସିଚୁ ଆଉ। ଆପଣ କଣ କରୁଚନ୍ତି?
ମେଘ ହଉଚି ବସିଚି ଆଉ ଗ ଜଷ୍ଟ କାମ ସାରିକି ଆସିିଲି ଘରକୁ ଆଉ।
ଆଜ୍ଞା ଡ୍ୟୁଟି ସରିଗଲା?
ନାଁ ନାଁ ଆସିଲି ପୁଣି ଗାଧେଇ ପାଧେଇ ଖାଇ ପିଇକି ଯିବି ଆଉ।
ଆଜ୍ଞା।
ଆଜ୍ଞା।
ହଁ ଭଲ ଅଛନ୍ତି ଆପଣ?
ଆ ଭଲ ଅଛି। ଆପଣ?
ଆଜ୍ଞା। ଆଉ କଣ ଖାଇଥିଲେ ସକାଳୁ?
ସକାଳୁ ଏଇ ରୁଟି କ୍ଷୀର ଆଉଁ।
ଆଜ୍ଞା।
ମେଘ ହଉଚିନା ସକାଳୁ ପୁରା ଲାଗି ରହିଚି ଏପର୍ଯ୍ୟନ୍ତ ବି ଚାଲିଚି। ମେଘ କମୁନି। ତ ସେଇ ସକାଶେ ଟିକେ ଅକଳିଆ ହଉଚି ଆଉ ନେଟୱାର୍କ ପ୍ରୋବ୍ଲେମ ଟିକେ ହଉଚି କିଛି ୟୁଜ୍ କରିହଉନି ଆଉ।
କୁଆଡେ ବାହାରକୁ ବି ଯାଇ ହଉନି ସାଡେ ହଉଚି କି ମେଘ ଆପଣଙ୍କ ସେଆଡେ?
ହଁ ହଉଚି ଆଉ ହଉଚି ଏମିତି ବର୍ଷା ଜୋରେ ହଉଚି ଆଉ। କେତେବେଳେ କେମିତି ଆଉଁ ପାଗ ଦଉଚି ଚେଞ୍ଜ ହଉଚି ଆଉ।
ଆଜ୍ଞା ଆଜ୍ଞା।
ଆଉ କଣ ଖାଇଥିଲେ ସକାଳୁ?
ସକାଳେ ଏରୁଟି କ୍ଷୀର। ଆପଣ?
ମୁଁ ଖାଇଥିଲି ଇଟଲି ଆଉ ଚଟନୀ।
ହୁଁ ତିଆରି କରିଥିଲେ ନାଁ ବାହାରୁ ଆଣିଥିଲେ?
ବାହାରୁ ଆଣିଥେଲୁ। ଆଉ ଆପଣ ଦିନର ଲଞ୍ଚ?
ଲଞ୍ଚ ରେ ଚାଲିଚି ରୋଷେଇ ଚାଲିଚି ଭାତ ଡାଲମା ଆଉ ଆଣିଥିଲି ଟିକେ କଖାରୁ ଫୁଲ ଯୋଉଁ ବରା ହବ ଖାଇବୁ ଆଉ।
ଆଚ୍ଛା। ହୁଁ। ଭଲ ଆଉ କଖାରୁ ଫୁଲ ଖାଉଚ।
ହଁ ଆମେ ସାଧା ଲୋକ ନାଁ। ତ ଆମିଷ ନାହିଁ। ତାପରେ ସକାଳ ପାଗକୁ ଠି ଠିକ୍ ମୁଁ ଅଫିସ ଖୋଲିଚି ତ ସେ ହୁଁ ହୁଁ ମଉସାଟିଏ ଆଣିକି ଥୋଇଲେ। ସେଠୁ କଣ ମନ ହେଲା ମୁଁ କହିଲି ବର୍ଷା ପାଗ ହେଇଚି ନେଇଯିବା ଦି ବିଡା। ଘରେ କରି ଖାଇଦବା ଟିକେ ଆଉ।
ଭଲ ଭଲ ଆମକୁ ତ ସେତିକି ମିଳୁନି ଉ ହୁଁ ହୁଁ।
ଆ ଆପଣ କୋଉଠି ଅଛନ୍ତି କି ଏବେ? ଓ ସେଠି ଆଉ ଏଇ ଜିନିଷ କୋଉଠୁଁ ଆସିବ ଆଉ ଏଠି ହଁ ଗାଁରେ ଥିଲେ ସେ ସବୁ ମିଳିଥାନ୍ତା।
ହଁ ହଁ।
ସେଠି କଖାରୁ ମିଳେ ତ?
ହଁ କଖାରୁ ଏପଟେ ପୂଜା କରନ୍ତି ତାଙ୍କୁ କଖାରୁ କିଲୋ ବା ଅଁ ହଁ ଶହେ ଟଙ୍କା?
ପନ୍ଦର ଟଙ୍କା କି କୋଡିଏ ଟଙ୍କା ମୋର ଏଠି ସେଠି ଶହେ ଟଙ୍କା।
କହୁନା ମୁଁ ଅଛି ଟ୍ରକ୍ କରିକି ପଟାନ୍ତି ସେଆଡ଼େ ବୁଝୁନ। ଭାଇନାଙ୍କୁ କୁହ ଯଦି କଖାରେ ବେ ବେପାର କରିିବେ ମୁଁ ଏପଟେ ନେଇ ଷ୍ଟକ୍ ଯୋଗେଇବି ଦଶ ଟଙ୍କା ପନ୍ଦର ଟଙ୍କା କିଣା ଏପଟେ।
ପୂଜା କରୁଛନ୍ତି କଖାରୁକୁ ତାଙ୍କ ଦୁଆରମାନଙ୍କରେ ଉପରେ ଏମିତି ଗୋଟେ ଜାଲି କରିକିରି। କଖାରୁ ଟାଙ୍ଗୁ ଯାଣୁ
ଓହୋ କଣ ଦୃଷ୍ଟି ଦୃଷ୍ଟି ପଡିବନି ବୋଲି ନା କଣ?
କେଜାଣି ଘର ବୋଧେ ଦୃଷ୍ଟି ପଡିବନି ବୋଲେ ସେଥିପାଇଁ ବୋଧେ ଆଉ
ହୁଁ ହୁଁ ହୁଁ ହଁ ମୋର ଯୁଆଡେ କଣ କଥା ଅଛି କିଏ କୁଆଡେ କଣ ହୁଅନ୍ତୁ। ଟାଙ୍ଗନ୍ତି ସେ ତାଙ୍କର କଖାରୁ ଟାଙ୍ଗିଲା ଆଉ ନାଇଁ ଯଦି ବେପାର କରିବେ କହିବ ମୁଁ ଏପଠୁ ଆମର ଭଲ ବେପାରୀ ଅଛନ୍ତି ସବୁ ନେଇକି ଯିବି ଟ୍ରକ୍ ଟ୍ରକ୍ ଲୋଡ କରି।
ହେ କଖାରୁ ଆଉ ପଣସ କିଲୋ ବି ଶହେ ଟଙ୍କା।
ନା ଆମର ଗୋଟା ପଣସ ଶହେ କିଲୋ କଥା ଗାଁ ଆଉ ସହର ଯାହା ହେଲେ ଯତି ଟିକେ ତଫାତ ଆସିବ।
କଣ ସହର ସହର ଖାଲି ନା କି କିଛି ନାହିଁ। ଓଡିଆ ଲୋକ ଆସିକି ରହିବେ ବାହାର ଜାଗାରେ ବାହାରି କିଛି ଓଡିଶାର ଖାଇବା ପାଇବେ ନା ଫେଷ୍ଭାଲ ପାଇବେ ନା କିଛି ନାାଇଁ ଖାଲି ଓଡିଶାକୁ ମିସ କରିବେ?
ତମେ ଭାଇନାଙ୍କୁ କହିକି କେମିତି କଣ ଟ୍ରାନ୍ସଫର କରିକି ପଳେଇ ଆସ ଓଡିଶାକୁ।
ହଁ ଯିବୁରି ଯିବୁରି
କ ଓଡିଆ ଭଲ ଲାଗିବନି କିଛିଟା ତ ମିଳିବା ଦରକାର ପଖାଳ ମିଳୁଛି ତ?
ଆଉ ନିଜେ କରିକି ତ ଖାଇବ ଆଉ ଏତେକି ନିଜେ କରି ଖାଇବ ସେତିକି ହ ଆଉ ନହେଲେ କି ଛା।
ଆଉ ମୁଗ ବିରି।
ମୁଗ ବିରି ଆମେ ଘରୁ ଆଣୁ।
ଆଚ୍ଛା ସେଠି କଣ ଖାଇବ ଖାଲି ଆାଇସ ହାଇଦ୍ରାବାଦ ବିରିୟାନୀ।
ହୋ ବିରିୟାନୀ ତମ ଏଠି ମୁସଲିମ ତ ଅଧିକ ଜାଣିଥିବ ମୁସଲିମ ଗୋରୁ ମାଂସ କଣ? ଆଉ ଆମେ କଣସେରା ଖାଇବୁ କି ଆମ ବିରିୟାନୀ ଆମେ ନିଜେ ଘରେ କିଣିକି ଆଣିକି କରି ଖାଇବୁ। ଯଦି କ ଆମେ ନୂଆ ଆସିଚୁ ନା ଆମେ ଏତେ ଜାଣିଚୁ କି ରେଷ୍ଟୁରାଣ୍ଟରେ କଣ ତାଙ୍କର? କମ୍ ମାଂସରେ କଣ ବିକୁଥିବେ। ଆଉ ଗୋଟେ ହୋଟେଲରେ ଠିକ ଗୋଟେ କୁକୁର ମାଂସ କରିକିରି ନା ପଡିଥିଲା।
ତାକୁ ବି ଲୋକ ଖାଇଯାଉଛନ୍ତି।
ଏଇ ଠିକ ଅ ଆମ ରୁମ ଟୁ ବୋଧେ ଦି ତିନି କିଲୋମିଟର ଆଗକୁ। ଏଠୁ ଗୋଟେ ବଡ଼ ରେଷ୍ଟ ରେଷ୍ଟୁ୍ରାନ୍ସ ଅଛି ସେଇଠି କୁକୁର ମାଂସ ବିକିକିରି ବିରିୟାନୀ ଦେଉଥିଲେ। କନା ପଡିଥିଲା ବୋଲି ଆମେ ଶୁଣୁଥିଲୁ ଆଉ କଣ ଭି ବିରିୟାନୀ ଆଣିକି ଖାଇବୁ କୋଉ ମାଂସ କରିକି ଦେବେ ବୋଲି କଣ ଜାଣିପାରିବ?
ଓ ହୋ ହୋ
ସେଥିପାଇଁ ନିଜେ ଚିକେନ୍ ଆଣିକିରି କରିପାରିବ କଣ ଖାଇବ ନହେଲେ ତିଆରି କରି କଣ ହବ। ହ କେତେ ବିି ତିଆରି କରିବ ଗ୍ୟାସ୍ ପ୍ରୋବ୍ଲେମ ହୋଉଛି ନା ବୋହୁତ୍ ଏଇ ଏଇ ଏରିଆରେ ତ ଗ୍ୟାସ୍ ପ୍ରୋବ୍ଲେମ୍ ମାନେ ଏମିତି ବିକୁଛନ୍ତି ଯେ ଗୋଟେ ଟଙ୍କିକୁ ଦି ହଜାର ଟଙ୍କା।
ହଁ ତମେ କହିକି ପଳେଇ ଆସ ଜଲଦି ପଳେଇ ଆସ। ପଛେ କଥ ନାଇଁ ସାଲାରୀ ଅଧିକା କ ତ ଆଡେ କିଣା ବିକାରେ ତ ତମର ଖର୍ଚ୍ଚ ହେଇଯାଉଛି ଆଉ ତମେ ଏପଟ ପଛେ ସାଲାରୀ କମ ହେଲେ ପଛେ କିଣିକି ତ ଭଲ ଖାଇକି ଟିକେ ଭଲରେ ରହିବ। ଆ ତମ ସାଲାରୀ ଧର ଲକ୍ଷ ହେଇଥିଲା ବେଳୁ ଇଆଡେ ତ ତିରିଶ ହଜାର ପଇଁତିରିଶ ହଜାର ଘ କୋଡ଼ିଏ ହାଜର ଘର ଭଡା। କୋଡିଏ ହଜାର କି ତିରିଶ ହଜାର ପଳେଇ ଯାଉଥିବ ଖାଇବାରେ। ଆ ଏ କୋଉଠି ଅଣ୍ଟୁ ଥବ।
ହଁ।
ହାଲୋ। ହାଲୋ।
ହାଲୋ।
ଆଜ୍ଞା।
ଆଜ୍ଞା।
ଆଉ କଣ ଆଜି ରୋଷେଇ ସବୁ ହଉଛି ଏଇନା?
ହେ ଆମର ସାଧା ତ ଆଉ ଖାଲି ଯା ବୁଧବାର ଶୁକ୍ରବାର ସଣ୍ଡେ ରେ ଖାଉଛୁ ନହେଲେ ନାଇଁ ଦି ଜଣ ମଣିଷ ତ ଖାଇଆ
ହୁଁ ହଁ ଆଜିର ଆଇଟମ କଣ?
ଆଜି ଭାତ, ଡାଲମା, ଭଜା, ପାମ୍ପଡ଼।
ଆଉ ପନିପରିବା ମିଳୁଛି ତ ଠିକ୍ ଠାକ୍ ରେ ଅମୃତଥଣ୍ଡା ମିଳୁଛି?
ହାଟ ହାଟବସୁଛି ହାଟରେ ଯାହା କରିବେ।
ନାଇଁ ସେଠି ଅମ୍ବୃତବଣ୍ଡା ମିଳୁଛି ହାଇଦ୍ରାବାଦରେ?
ହଁ ମିଳୁଚି ଯେ ଆମେ କେବେ ଆଣିକି ଖାଇନୁ। ସେ କଣ ଆମ୍ବୃତ ହୁଁ।
ବଡ ଅମ୍ବୃତଭଣ୍ଡା ହେଇଥିବ, ହାଇବ୍ରିଡ୍ ଅମ୍ବୃତଭଣ୍ଡା।
କୁହ ନା ମାନେ ଜହ୍ନି ହେଇଥିବ ଆମ ହାତ ଯେତେ ବଡ଼ ସେଡେ ବଡ଼ ଜହ୍ନି।
ତାଙ୍କର ସବୁ ହାଇବ୍ରିଡ୍।
ଆଉ କଞ୍ଚଲଙ୍କା ତ ରାଗ ନାହିଁ ଜହ୍ନି ସେଡ଼େ ସେଡ଼େ ବଡ ବଡ। ତାପରେ ଏପଟେ ବେଶୀ ଖାଉଛନ୍ତି କଣ ଖାଉଛନ୍ତି ସେ ମାଟି ଆଳୁ ଦେଶୀ ଆଳୁ। ସେ ଖାଲି କୁନ୍ଦୁରି ଏ ଖାଉଛନ୍ତି ଶାଗ। ଯିବେ ବୋଲି ବାହାରୁଥିଲେ ଆପଣଙ୍କୁ ଫୋନ କରିଛନ୍ତି। ସେ ଯିବେ ବୋଲି ବାହାରୁଛନ୍ତି ହଁ ସେଇଟୁ ସେ।
ହାଲୋ।
ହାଲୋ, ଆଜ୍ଞା।
ଆଜ୍ଞା। ଭାଇନା ଅଛନ୍ତି ବୋଧେ?
ଆଜ୍ଞା।
ହୁଁ ହୁଁ କୋଆଡ଼େ ବାହାରିଛନ୍ତି ଡ୍ୟୁଟି ଯିବେ ନା କଣ?
ହଁ ଯିବେ ଆଉ ଖାଇକିରି। ହଁ ଆପଣ ଭଲ ଅଛନ୍ତି କି?
ହୁଁ ହୁଁ ସେମିତି ଆଉ ମେଡିସିନ ଆଉ ଘରେ ସବୁ ଏମତି ଚାଲିଛି ଆଉ।
ଆଉ ଘରେ ସମ
ଘରେ କଣ ସେମିତି ପରିସ୍ଥିତି ଏମିତି ଆଉ ମେଡ଼ିସିନ ଖାଇକି ସବୁ ଠିକ୍ ଠାକ୍ ଆଉ।
ସମସ୍ତଙ୍କର ତ ମେଡ଼ିସିନ୍?
ସେଇତ ବଡ ଜି ଜିନିଷନା।
ଯେତେ ଦିନ ମେଡିସିନ ଖାଇବ ସେତେ ଦିନ ବଞ୍ଚିବ ମେଡିସିନ ବନ୍ଦେଇଗଲେ।
ଆ ସେ ଦୁନିଆ ଟେନସନ୍ ଆସଛି କଉଟା ଏଟା ହେଲାଣି ସେଟା ହେଲାଣି ସେଠି ହେଲାଣି ଏଟା ପେଟ ହେଲାଣି ମୁଣ୍ଡ ହେଲା। କୁହନ୍ତି।
ହଁ।
ଆଜ୍ଞା।
ଆଉ ଓଡିଶା କେବେ ଆସୁଚନ୍ତି ପ୍ଲାନ୍
ଏବେ ତ ଯାଇନୁ ଅକ୍ଟୋବର ମାସରେ ଦଶହରାକୁ ଯିବାର ଅଛି ତ ଦେଖାଯାଉ।
ଓହୋ ଦଶହରାରେ ଆସିବେ କାଇଁକି ଛୁଟି ନେଇ ମାନେ ଟ୍ରାନ୍ସଫର ହେବେ ନା ଦଶହରାକୁ ଆସିବେ ଏକାଥରେ
ଆସିକି ବୁଲିକି ଯିବୁ।
ଆଉ ଏକାଥେରେ କହିବ ମୁଁ ଟ୍ରକ ଫକ୍ କରିଦେବି ଏକାଥେରେ ନେଇକି ଯିବ। ଛଅ ମାସେ ଯାଏଁ ଏଇନା ବାଇନାଙ୍କୁ କଇବ ଫ୍ରିଜ୍ ଫ୍ରିଜ୍ ନହେଲେ ଗୋଟେ କିଣିକି ରଖିବେ ଏକାଥେରେ ବଡ ଫ୍ରିଜ୍ ସିଏ କେତେ ଛଅ ମାସ ପାଇଁ ପରିବା ପଠା ହେଇଯିବ।
ଆଉ ଶସ୍ତା ଅଛି ମାଛ ବି କିଲ ଶଏ ଟଙ୍କା।
ଆଉ ତାହେଲେ ଶସ୍ତା ଅଛି ସେଠି ଟିକେ
ଆନ୍ଦ୍ର ନା ଶସ୍ତା ନୁଏଁ ହେଲୋ ବେ ଆମର ଦି ଜଣ ଏତେ ମାଛ ଆଣିକି କଁ କରିବୁ ଫ୍ରିଜ୍ ତ ନାଇଁ ଆମେ ଖାଉନି ମାଛ।
ଅଧ କେଜି ହେଲେ ହେଇଯିବ।
ଆଉ ଆଣିବ ଯଦି ବଡ ଛୋଟ ବି ନାଇଁ ତା ଧିଏରେ ସବୁ ବଡ ବଡ ଜାଣିକି ରଖି
ହଁ ହଁ ହଁ ସବୁ ତାଙ୍କ ସାଡେ ବଡ ଆଇଟମ୍ ସବୁ
ନାଇଁ ଆମର ଏ ପଟେ ତ ଯ ଉଁ ମାନେ ମାଛଟା ଅଧିକା ସାଡେ କମ୍ କାଇଁ ନା ତାଙ୍କ ସାଡେ ପ୍ରଡକ୍ସନଟା ସେପଟୁ ଆଉ
ଆଜ୍ଞା।
ମାଛ ପ୍ରଡକ୍ସନ୍ ସେପଟେ ଅଧିକା ନା।
ହଉ ମୁଁ ପଠେଇଦେବି।
ହଉ ଟ୍ରକ୍ ମୁଁ ଏପଟୁ ପଠେଇ ତମେ ପଠେଇବ ଆଉ ଠକ୍ ଅଛି ଦିଦି ମୋର ଗୋଟେ କଲ୍ ଆସୁଚି ମୁଁ କଥା ହେଇଯାଉଚି ପରେ କଥା ହଉଚି ତମ ସହିତ ଜୟ ଶ୍ରୀଜଗନ୍ନାଥ।